ବନ୍ଧୁ
ଜୟ ଜଗନ୍ନାଥ କଣ କରୁଛନ୍ତି?
ଜୟ ଜଗନ୍ନାଥ ବନ୍ଧୁ।
ଜୟ ଜୟଜଗନ୍ନାଥ କଣ କରୁଛନ୍ତି ଆପଣ?
ହାଲୋ।
ହ୍ୟାଲୋ।
ଆଜ୍ଞା ଆପଣଙ୍କ ଭଏସ ବହୁତ ସ୍ଲୋ ଆସୁଛି।
ଆଜ୍ଞା ଏବେ ଠିକ୍ ସୁଭାଗଲା।
ହାଲୋ।
ହ୍ୟାଲୋ।
ଆପଣଙ୍କ ଭଏସ୍ ବହୁତ ସ୍ଲୋ ଆସୁଛି।
ଆଜ୍ଞା ମୁ ରହୁଛି ରହୁଛି ତାଲା ସାଲୁ ଏବେ ଶୁଵା ଯାଉଚି?
ଆଜ୍ଞା।
ହଁ କୁହନ୍ତୁ କଣ କରୁଥିଲେ ଏବେ?
ଆପଣଙ୍କ ଭଏସ ବହୁତ ସ୍ଲୋ ଆସୁଛି, ଟିକେ କଣ ରହୁଛି ଇୟର ଫୋନ ଲଗେଇଛନ୍ତି କି?
ଆଜ୍ଞା ଆଜ୍ଞା ବାହାରର ଶବ୍ଦ ନସୁବୁଲେ ଏବେ ସୁଵା ଗଲା।
ଆଜ୍ଞା ସେଇଟା ଟିକେ ବାହାର କରିଦିଅନ୍ତୁ
କାଲି ତ ମୁଁ ଏଇଥିରେ ହିଁ ବାର୍ତ୍ତାଳାପ କରୁଥିଲି ସବୁ କିଛି ଠିକ ଥିଲା କଣ ଏମିତି ହଠାତ୍ ହେଲା କେ ଜାଣି।
ହ୍ୟାଲୋ, ଆପଣ ଇୟରଫୋନ୍ ଟା ଟିକେ ବାହାର କରିଦିଅନ୍ତୁ।
ଆଜ୍ଞା ଆଜ୍ଞା। ହଁ ଏବେ କୁହନ୍ତୁ, କଣ କରୁଥିଲେ?
ହ୍ୟାଲୋ।
ହ୍ୟାଲୋ।
ଆପଣଙ୍କ ଭଏସ ବହୁତ୍ ସ୍ଲୋ ଆସୁଛି।
ମୁଁ ବା ବ-ବ୍ଲୁ କାଢ଼ି ସାରିଲେଣି। ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ହଁ ମୁଁ କହିଲି କଣ କରୁଥିଲ କପଣ? ଭଲ ଆଉ, ଆପଣ କଣ କରୁଛନ୍ତି ଏବେ?
ଏବେ ଆସିଲି ଖାଇକି ଆଉ ଖାୟା ଭୋଜନ କରିକି ଆସିଲି। ଏଇ ଏବେ ଶୋଇଛି ଆଉ। ଆପଣ?
ହଁ ମୁଁ ତ ଏଠି ବିଶ୍ରାମ ନେଉଥିଲି। ହଉ କଣ କଣ ଭୋଜନ କଲେ ଆଜ୍ଞା? ମୁଁ କହିଲି କି କଥା ଭିତରେ କଥା କୁହନ୍ତୁନି, ନହେଲେ ସେ ଆଡେ ବ୍ୟର୍ଥରେ ଯିବ। କହିବେ ମୁଁ କହିସାରେ। ଆପଣ କଣ ଭୋଜନ କରିଛନ୍ତି?
ଭାତ, ଡାଲି, ସୋୟାବିିନ, ଆମ୍ବ ଆଉ ଆମ୍ବ ଖଟା ଏମିତି।
ଭଲ ଭଲ ଆପଣ ନିତ୍ୟ ଦିନ ତାହେଲେ ସୋୟାବିନ ଖାଉଛନ୍ତି।
ହ୍ୟାଲୋ।
ହ୍ୟାଲୋ।
ଆପଣଙ୍କ ଭଏସ ଅତ୍ୟନ୍ତ ମାତ୍ରାରେ ସ୍ଲୋ ଆସୁଛି।
ମୁଁ ଆପଣଙ୍କ ଭୟସ ତ ମୋତେ ଶୁଭା ଯାଉଛି ମୋ ଭୟସଟି ଆପଣଙ୍କୁ କାହିଁକି ଶୁଭା ଯାଉନି। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଆପଣଙ୍କ ଭଏସ୍ ମୋତେ ଶୁଭାଯାଉଛି। ତା ମାନେ ଆପଣଙ୍କର ନେଟୱାର୍କ କିଛି ଖରାପ ରହୁଛି। ହଁ।
ଏବେ କଣ ହଁ କୁହନ୍ତୁ। ଆଉ ଆଜି ଭ୍ରମଣ କରି କୁଆଡ଼େ ଯିବେ?
ଭ୍ରମଣ ହଁ ଦିନ ମୁଁ ଯାଏ। ଆ ଯେହେତୁ ସୋମବାର ତ ପୁଣି ଆଜି ବ୍ୟାୟମ କରିବାକୁ ମୁଁ ଯିବି ଆଉ।
ଆଜ୍ଞା।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
ଆଉ ମନ୍ଦିର ବି ଆଜି ଦର୍ଶନ କରିବାକୁ ଯିବି ଆଜ୍ଞା ମୁଁ ବି ଯିବି।
ଆଜ୍ଞା ଆଜ୍ଞା ମୁଁ ବି ତ ଯାଉଛି ସବୁବେଳେ ମନ୍ଦିର ନିତ୍ୟ ଦିନ ଆଉ। କୋଉ ମନ୍ଦିର ଯାଉଛନ୍ତି ଆପଣ?
ଆଁ ରାଧାକୃଷ୍ଣ। ଆପଣ? ।
ହଁ ମୁଁ ବି ତ ସେଇ ରାଧାକୃଷ୍ଣ ମନ୍ଦିର ହିଁ ଯାଉଛି। କାହିଁ ଆପଣଙ୍କ ତ ଦେଖା ମିଳୁ ନାହିଁ?
ଆଜ୍ଞା ଆମର ସ-ସମୟର କିଛି ଡିଫରେନ୍ସ ରହୁଥିବ ସେଥିପାଇଁ ଦେଖା ହେଇ ପାରୁନି ବୋଧେ।
ଆଜ୍ଞା ଆଜ୍ଞା, ସମୟ ଅଲଗା ରହୁଥିବ ଓହୋଃ। ଆପଣ କେବେ ଆସ ଆଜି କେତେବେଳେ ଯାଉଛନ୍ତି କୁହନ୍ତୁନି ନିର୍ଦ୍ଦିଷ୍ଟ ସମୟରେ ଆମେ ଭେଟ ହୋଇଯିବା।
ଆଜ୍ଞା ମୁଁ ଆଜି ସେଇ ସେଠି ସାତଟା ବେଳକୁ ଯାଇ ପହଞ୍ଚିବି।
ତାହେଲେ ଠିକ ଅଛି ମୁଁ ବି ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚି ଯାଇଥିବି ଆଉ।
ଆଜ୍ଞା ନିଶ୍ଚିନ୍ତ ଦେଖାହବା। ବହୁତ ସାରା କଥା ହବା ଆଜ୍ଞା। ଆଉ ଘରେ ସମସ୍ତେ ଶୋଇ ପଡିଲେଣି ଖାଇକି?
ହଁ ହଁ ଶୋଇଛନ୍ତି ତ ସମସ୍ତେ ଆଉ।
ଆଜ୍ଞା। ଆଉ ଆଜି ଆଇଁଷର ସେବନ କରିଛନ୍ତି।
ଆଜି ତ ସୋମ୍ୱାର ଜାଣିଛନ୍ତି ଆଉ ହିଂସ କୁଆଡେ ହବ।
ଆଜ୍ଞା। କଣ ଖାଇଲେ?
ହଁ ଖାଇଲି ଫା ତ ଗୋଟେବେେଳେ ସାଢ଼େ ଗୋଟେ ବେଳେ ଖାଇଥିଲି ଭାତ ତାପରେ କଲରା ଭଜା ଆ ଆଗ ଆଉ ଶାଗ ଭଜା। ଆଉ ଗୋଟେ କଣ ଆମର ବହୁ ପ୍ର ପ୍ରସ୍ତୁତ କରିଥିଲେ ସେଟା ତ ମୁଁ ଜାଣିପାରିଲି ନାହିଁ କିନ୍ତୁ ଖାଇବାକୁ ଅତ୍ୟନ୍ତ ସ୍ୱାଦିଷ୍ ଷ୍ଟ ଥିଲା ତ ମୁଁ ବହୁତ ଭ ଖାଇଲି ତାକୁ। ତାପରେ ବାପା ଆମର ଏବେ ତାଙ୍କ ଅଫିସରୁୁ ଆଣିଥିଲେ ଦୁଇଟି ସାଧା ବିରିୟାନୀ ତ ସେ ଥିରୁ ଗୋଟେ ଡବାଟି ମୁଁ ଖାଇଲି ଆଉ ଅଧା ମାଙ୍କୁ ଦେଇଦେଲି।
ଆଜ୍ଞା ଭଲ କରିଛନ୍ତି ସ୍ଵାଦିଷ୍ଟ ଥିଲା।
ଆଜ୍ଞା ଆଜ୍ଞା ସାଧା ବିରିୟାନୀ ତ ଜାଣିଛନ୍ତି ମୋର ପନିର ଟା ଅତି ପ୍ରିୟ ତ ନିଶ୍ଚୟ ବହୁ ଭଲ ଲାଗିଲା।
ଆଜ୍ଞା।
ଆଉ ଆଜି ଆପଣ ଯାଇଥିଲେ ଆପଣଙ୍କର ବ୍ୟାୟାମସ୍ଥଳୀ ଯୋଉ ଜିମ୍।
ଆଜ୍ଞା ଯାଇଥିଲି ସକାଳୁ ସକାଳୁ ଆ କରି ୱର୍କ ଆଉଟ୍ କଲି ବ୍ୟାୟାମ କଲି ସବୁ ସାରିଲି। ତାପରେ ସାଢେ ଦଶଟା ବେଳୁ ସେଠୁ ପରିଭ୍ରମଣ କଲି। ଘର ଆଡ଼କୁ।
ଆଜ୍ଞା ଆଜ୍ଞା।
ଆଉ ତାପରେ ନିୟମିତ୍ ତ ରୁପରେ ଖାଇବା ବି ଖାଇବାକୁ ପଡୁଛି ତାହା ପାଇଁ।
ଆଜ୍ଞା ଆଜ୍ଞା ନିଶ୍ଚୟ ଖା ଖାଦ୍ୟ ଠିକ ରେ ସେବନ କରନ୍ତୁ ନହେଲେ ଅସୁବିଧା ହେଇପାରେ। ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ।
ଆଜ୍ଞା ଆ ମୁ ବି ଅଗୁରୁ ଖାଦ୍ୟ ର ପରିମାଣ ବଢେଇ ଦେଇଛି ଭାତ ର ପରିମାଣ। ଆଉ ଆଗରୁ ରୁଟି ଦୁଇ ପଟ ଖାଉଥିଲି ଏବେ ଚାରିପଟ ଖାଉଚି।
ହଁ ତ ବେସ୍ ବଢ଼ିଆ କଥା କିନ୍ତୁ ଖାଇବାର ତ ପରିମାଣ ଠାରୁ ଦି ଡବଲ୍ ଆପଣ ପାଣି ପିଅନ୍ତୁ।
ଆଜ୍ଞା ସେଇଟା ନିଶ୍ଚିନ୍ତ ରହୁଚି।
ଆଜ୍ଞା ଆଜ୍ଞା ସେ ଆପଣଙ୍କ ହଜମ ପ୍ରକ୍ରିୟା ବହୁତ ସେ ଶକ୍ତିରେ ବଢେଇଦବ।
ଆଜ୍ଞା ମୁଁ ଛଅ ଲିଟର ଭଳିଆ ପାଣି ପିଇ ଦୋଉଚି।
ଆଜ୍ଞା ଆଜ୍ଞା ନିଶ୍ଚୟ ବହୁତ ଭଲ କାମ କରୁଛନ୍ତି ଭଲ ସାସ୍ଥ୍ୟରେ ର ଯତ୍ନ ନଉଛନ୍ତି ବହୁତ ବଢିଆ କଥା ବହୁତ ଖୁସି ଲାଗିଲା ଶୁଣିକି।
ଆଜ୍ଞା।
ଆଜ୍ଞା ଆପଣ ଙ୍କ କହୁଥିଲେ କାଳେ ବେ ଲି ଲିଙ୍ଗରାଜ ମନ୍ଦିର ଯିବେ ବୋଲି କେବେ କଣ ଯିବେ କୁହନ୍ତୁ।
ହଁ ଦେଖିବା ୟାରି ଭିତରେ ପଳେଇବା ସେ ବିନ୍ଦୁ ସାଗର ଲିଙ୍ଗସ୍ ଲିଙ୍ଗରାଜ ମନ୍ଦିର ଟିକେ ବୁଲିକି ଆସିବା ଦର୍ଶନ କରି
ଆଜ୍ଞା ଆଜ୍ଞା କହିବେ ତାହେଲେ ଆଉ ମୁଁ ତ ଅ ପୁରା ମି ଆଜ୍ଞା ମୀ ନିତ୍ୟନ୍ତ ପ୍ରସ୍ତୁତ ଅଛି ଯେବେ କହିବେ ସେବେ ବାହାରିଯିବି।
ଆଜ୍ଞା ନିଶ୍ଚିନ୍ତ ଆପଣଙ୍କ ଘର ପାଖୁରୁ ତ ପାଖ ହବ।
ଆଜ୍ଞା ଆଜ୍ଞ ମତେ ତ ଦଶ ମିନିଟ ଭଳି ଲାଗିବ ଆଉ।
ଆଜ୍ଞା।
ଆଜ୍ଞା।
ଆଉ କେତେବେଳେ ଯିବେ ଆପଣ ବୟାମ୍ ସ୍ଥଳକୁ।
ହଁ ମୁଁ ଗଲାବେଳକୁ ସେଇ ସନ୍ଧ୍ୟା ପାଞ୍ଚଟା ଆଉ।
ଆଜ୍ଞା ଯାଇଁକି ଆଗ କଣ କରିବେ?
ହଁ ଯେତିକି ମୋର ଯୋଗ ଅଛି ଯୋଗ ସବୁ ଅଛି। ଯେତିକି ପ୍ରକାର ଯୋଗାସନ ଅଛି ସବୁ କରିବି ତାପରେ କିଛି ଉଁ କ୍ରୀଡ଼ା ଖେଳିବି କ୍ରୀଡ଼ା ଖେଳି ସାରିଲା ପରେ ତାପରେ ମନ୍ଦିର ଯାଇକି ଦର୍ଶନ କରିକି ଘରକୁ ପ୍ରସ୍ଥାନ କରିବି ଆଉ।
ଆଜ୍ଞା।
ବହୁତ୍ ଭଲ କାମ କରୁଛନ୍ତି ନିତ୍ୟ ଦିନ ମନ୍ଦିର ଯିବା ଏକ କ ବହୁତ୍ ପୁନ୍ୟ କାମ।
ଆଜ୍ଞା ଆଜ୍ଞା ନିଶ୍ଚୟ ନ ଗଲେ ବି ଗୋଟେ ଦିନ ମନ ଟି ମାନୁନି ସେଦିନ ବହୁତୁ ଓ କ୍ଲାନ୍ତ ଅନୁଭବ ହଉଛି ମନ ବି ମଧ୍ୟ ଦୁଃଖିତ ରହୁଛି। ତ ସେଥିପାଇଁ ମୁଁ ଯେମିତି ହେଲେ ବି ଯାଇକି ଟିକେ ତାଙ୍କୁ ଦର୍ଶନ କରିକି ମନକୁ ଶାନ୍ତି ରଖୁଛି।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ବହୁତ ଭଲ କଥା ଏଟା।
ଆଜ୍ଞା ଆପଣ ଏତେ ସବୁ ନିତ୍ୟନ୍ଦିନ କରୁଛନ୍ତି ତ ବେଶ୍ ଭଲ କଥା।
ଆଜ୍ଞା ମୁଁ ବି ନିତ୍ୟ ଦିନ ହିଁ ଯାଏ। ବର୍ଷା ହେଉ ଖରା ହେଉ ମୁ କେଉଁ ଦିନ ବନ୍ଦ କରିବାକୁ ଚାହେଁ କୋଦିନ କିଛି କାମ ଆସି ପଶିଯାଏ ଯଦି ମୁଁ ଏଠି ନ ରହି ପାରିଥାଏ ତାହେଲେ ମୁଁ ଆସିପାରେ ନାଁ।
ଆଜ୍ଞା ଆଜ୍ଞା ବେଶ୍ ଭଲ କଥା କହିଲେ।
ଆଉ ଆପଣ ସକାଳେ କଣ ଖାଇଥିଲେ?
ସକାଳେ ତ ଆଜି ଚା ରୁଟି ଖାଇଥିଲି ଯେହେତୁ ଆଜି ଏବେ ବଡ ବଦ ଅଭ୍ୟାସ ମୁଁ କରିସାରିଲିଣି। ଆଉ ଆଗ ଭଳି ମୁଁ ଶୀଗ୍ର ଉଠି ପାରୁନାହିଁ ଆଗ ବେଳେ ପାଞ୍ଚ ଛ ଭୋରୁ ପାଞ୍ଚ ଛଅରୁୁ ଅଧିକା ମୋର ଲେଟ୍ ହୁଏ ନାହିଁ। କିନ୍ତୁ ଏବେ ମୁଁ କଉ ଦିନ ଆଠଟା ନଅଟା ସାଢେ ନଅଟା ହଉଛି ଯେ ମ ତେ ଭାରି ଦୁଃଖିତ ମନେ ହଉଛି ଲଜ୍ଜିତ ମଧ୍ୟ ଆଉ ସି ଲେଟରେ ଉଠିକି ଆଉ ମୁଁ ସକାଳୁ ଟିକେ ବ୍ୟାୟାମ ବି କରିପାରୁନି। ଲେଟରେ ଉଠିଲେ ତ ଦେହ ଏତେ ବି ଭଲ ଲାଗେନି ଯେ ବ୍ୟାୟାମ କରିବାକୁ। ତ ବ୍ୟାୟାମ ବି କରିପାରୁନି ତ ଏହା ଅସୁବିଧା ହଉଛି ତ ସେଥିପାଇଁ ସନ୍ଧ୍ୟାବେଳକୁ ଯାହା କରୁଛି ଆଉ।
ଆଜ୍ଞା ଆଜ୍ଞା ଆପଣ ଆଲାରାମ୍ ସେଟ କରି ଦଉନାହାଁନ୍ତି ଫୋନ୍ ରେ। ଏହା ଆପଣଙ୍କୁ ସାହାଯ୍ୟ କରିବ ଉଠିବା ପାଇଁ।
ଆଜ୍ଞା ଆଜ୍ଞା ସେଇଟା ନିଶ୍ଚୟ କିନ୍ତୁ ଆଲାରମ କଲେ ବି ଆଲାରମ ବନ୍ଦ କରିଦଉଛି। ନିଜର ଇଚ୍ଛା ଶକ୍ତି ଯୋଉଠି ହାରିଯାଉଛି ସେ ଆଲାରାମ ସେଠି କଣ କରିବ।
ଆଜ୍ଞା ନିଶ୍ଚିନ୍ତ ତଥା ବିି ଚେଷ୍ଟା କରୁଥାନ୍ତୁ। ଏ ପତ୍ୟାବସ୍ଥାକୁ ଭାଙ୍ଗିବା ପାଇଁ।
ଆଜ୍ଞା ଆଜ୍ଞା ନ କଲେ ଏପଟେ ସ୍ବସ୍ଥ୍ୟ ଟି ବା ଅତ୍ୟନ୍ତ ଖରାପ ହେଇଯିବ। ପୁଣି ଅସୁବିଧା ଓ ପାଠ ପଢ଼ାରେ ମଧ୍ୟ ମନବଳ ବି ଖରାପ୍ ହୋଇଯିବ।
ଆଜ୍ଞା।
ଆପଣ ତ ନିିତ୍ୟାନ୍ତ ଉଠୁଥିବେ ଆପଣ ବ୍ୟାୟାମ ସ୍ଥଳୀ ପାଇଁ ଆଉ।
ଆଜ୍ଞା ମୁଁ ନିତାନ୍ତ ସକାଳୁ ଉଠି ପଳଉଛି ମୋର ପାୟା କରିବା। କିଛି ଟା ହଲକା କରେ। ବ୍ୟାୟାମ କରି ଚାଲି ଯାଉଛି।
ଆଜ୍ଞା ଆଜ୍ଞା ବେଶ ଭଲ କଥା ନିୟମିତ ସେମିତି ରଖନ୍ତୁ। ଆଗକୁ ଆପଣଙ୍କୁ ନିଶ୍ଚୟ ଭଲ ଫଳ ମିଳିବ ଆଉ।
ଆଜ୍ଞା।
ଆଜ୍ଞା।
ଆଉ ଠିକ ଅଛି ବନ୍ଧୁ ଯେହେତୁ ସମୟର ପରିସମାପ୍ତି ଘଟିଛି ଆମେ ପୁଣି ଥରେ କଥା ହେବା। ଆପଣ ବି ଆପଣଙ୍କ କାମ ସବୁ ସାରି ଦିଅନ୍ତୁ।
ଜୟ ଶ୍ରୀ ଜଗନ୍ନାଥ।
ଆଜ୍ଞା ବନ୍ଧୁ ରହିଲି।
ଆଜ୍ଞା।
ଆଜ୍ଞା ଆଜ୍ଞା।